ହଁ।
ଭାଇ ନମସ୍କାର।
ଆଉ କ ନମସ୍କାର। କଣ କରୁଛନ୍ତି?
ଏଇ ଭାଇ ଖାଇକି ଆସିକିନା ବସିଲି ଆଉ।
କଣ କେମିତି ମନ ପଡିଲା ଏ ଦିନି ଆମ କଥା?
ଭାଇଟା ଆମର ଆଉ ମନେ ପଡିଲା ଆଉ।
ହଁ ଭଲ ହେଲା ଭାଇ ଫୋନ କରିଦେଲୁ ଭଲ ହେଲା ଆଉ କଣ ଆଜି ଖାଇଛନ୍ତି କଣ?
ଏଇ ଭାତ ମାଛ ତରକାରୀ ଖାଇଥିଲି ଆଉ।
ଆ ଭଲ ଖାଦ୍ୟ ଖାଇଛୁ ଆଉ ଆଜି ଆଉ ବାରରେ ଆଉ । ମୁଁ ଖାଇଥିଲି ଭାତ ଡାଲି ମୁଁ ଖାଇଥିଲି ଭାତ । ଡାଲି ଆଉ ଖଟା ଆଉ ପୋଟଳ । ଆଉ ଗୋଟା ପିଣ୍ଡ ଥିଲା ଆଉ ଯାଇକି ବହେ ବଜେଇ ଦେଇ ଆଇଲି ଆଉ ।
ଆଉ ଆଉ ତମ ସବୁ ଦେହ ପା ଭଲ ନା?
ନାଇଁ ଟିକେ ଥଣ୍ଡା ଜର ହେଇଯାଇଥିଲା ଆଉ।
କ ଥଣ୍ଡା ଜର ଦେହ ପା ଟିକେ ଜଗିବ ନା ଆଉ ହଁ। ଦେହ ପା ଦେହବପା ନ କହିଲେ ସବୁ ବିଭିନ୍ନ । ହଁ ହଁ, କଣ କହିଲେ?
ସବୁ ଚାଲିଛି। ମାନେ ସିଜିନ ଚେଞ୍ଜ ହେଲା ହବା ଭେଳିଆ। କେତେବେଳେ ବର୍ଷା ହଉଛି, କେତେବେଳେ ଜୋରେ ଖରା ହେଇଯାଉଛି।
ହଁ, ଏ ଥଣ୍ଡା ଜର ଟିକେ ଧ ଧରୁଛି ଆଉ ଏଇଆ ଆଉ। ଆଛା ଆଉ ଏ ଆଛା ଆଉ ପଢା। ପଡି କଣ ଏଇନା ଚାଲିଛି ଭାଇ।
ପଢା ପଢି ମୋର ଏ ପ୍ଲସ ଥ୍ରୀ ସଇଲା ବା। ଯୁକ୍ତ ତିନି ସଇଲା।
ଯୁକ୍ତ ତିନ ଶଇଲା ଆଉ ପୁଣି କଣ ଏଇନା ହବ।
କରିବା ଏଇନା ଏମ ବି ଏ କରିବା ଆଉ।
ହଁ ବା। ଭାବି ଥେବେ।
ଏମ ବି ଏ କରିବା ଏମ ବି ଏ।
ଏମ ବି ଏ ଆଛା କୋଉଠି କରିବେ । ହଁ ଏମ ବି ଏ କୋଉଠି କରିବେ ।
ଏମ ବି ଏ ଭୁବନେଶ୍ୱର ରେ କରିବା ଏମ ବି ଏ ଆଉ। ଭୁବନେଶ୍ଵର ରେ କରିବା ଏମ ବି ଏ ଆଉ।
ହାଇ ଆଚ୍ଛା ଭୋନଶ୍ୱରରେ କରିବେ ନା କିଛି କାଠୁ ବୁଝ। ବୁଝୀଛନ୍ତି ନା ଏମତି କାଠୁ ନିଜେ ଯାଇକି। କି ବୁଝି ବାଝୀ ଆସିକି କହୁଛନ୍ତି କରିବେ।
ନାଇଁ ନାଇଁ ବୁଝାବୁଝି ହେଇଛି, ଘରେ ବି ପରାମର୍ଶ ନେଇଯାଇଛି ଘରେ ବି କହିଲେ ହଉ କର ବୋଲି। ଆଉ ଆଗକୁ ଚାକି ଚାକିରି ବାକିରି କରିବାକୁ ସହଜିଆ ହବ ଆଉ।
ବାପା ବୋଉ ବାପାଙ୍କ ଦେହ।
ବାପାଙ୍କ ଦେହ ଠିକ ଠାକ ଅଛି। ଜେଜେଙ୍କ ଜେଜ ଟିକେ ବୟସ ହେଲେଣି ଜେ ଜେଜ ଙ୍କ ଦେହ ଟିକେ ଏଇନା ଅସୁସ୍ଥ ଅଛି ବୁଝିଲେ।
ଆଜ୍ଞା, ଜେଜଙ୍କୁ କେତେ ବୟସ ହେଲାଣି?
ଜେଯେଙ୍କୁ ବା ହେଲାଣି ଛୟାଅଶୀ ଆଉ।
ଯେଜ ଙ୍କୁ ଛଇଆ ଅସି ତଥାପି ଜେଜ ଚଲାବୁଲା କରୁଛନ୍ତି ନା?
ହଁ ସେ ଚଲା ବୁଲା ମାନେ ସେଇ ଟିକେ ଧରିକି ନେଇକି ଯିବାକୁ ପଡୁଛି ଆଉ। ନଏଲେ ଏକାଟିଆ ବି ଚାଲୁଛନ୍ତି କିନ୍ତୁ ଅଧିକାଂଶ ଥର ଶୌଚାଳୟ ଗଲେ ତାଙ୍କୁ ଧରିକି ଉଠ ଉଠେଇଆକୁ ପଡୁଛି ବୁଝିଲେ ନା।
ହଁ ଆଜ୍ଞା। ଆଉ ଜେଜ ଖିଆ ପିଆ ହାତରେ କରୁଛନ୍ତି, ନା ତମେ ଖୋଇଦଉଛ?
ହଁ, ଖିଆ ପିଆ ହାତରେ କରୁଛନ୍ତି ଲେଖା ଲେଖି କରୁଛନ୍ତି ସବୁ କରିପାରୁଛନ୍ତି।
ଆଛା ଲେଖା ଲେଖି ସବୁ ଚଶ୍ ଆଛା ଆରେବା ଆଉ ଚଷମା ବଷମା। ଚସ ପିନ୍ଧାପିନ୍ଧି କରୁଛନ୍ତି ନା ସେମିତି ଖାଲି ଆଖିରେ ଦେଖୁଛନ୍ତି । ଛୟାଅଶି ବର୍ଷର ଦେଖି ଛୟାଶ୍ ଆଚ୍ଛା ଛୟଅଶି ବର୍ଷରେ ଏ ତ ଯ ଜେଜ ଲେଖୁଛନ୍ତି ଆଁ ମାନିବାକୁ ପଡ଼ିବ। ସେ ଭ ଲୋକଙ୍କୁ ଦେଖୁଛ, କେତେ ବୟସ କେତେ ଏତେ ଗଡିଲାଣି ତଙ୍କୁେ ଦେଖାାଯାଉଉଛି ଏବେ ଗାଛୁଆଙ୍କୁ ଚାଳିଶ ପଚାଶିଲା ହେଲା ବଳ ତାଙ୍କୁ ଦେଖାଯାଉନି ୁଆେଇ ନାଇଁ।
ଚାଳିଶି ପଚାଶ କୁଆଡକୁ ଆଜିିକାଲିଆ ଲୋକ କଣ ଏଇ ଷାଠିଏ ଟପି ଗଲେ ମାନେ ତାଙ୍କ ଦେହ ରୋଗରୁ ଦେହାନ୍ତ ହେଇଯାଉଛି
ହଁ ହଁ। ଏଇ ସବୁ ବିଭିନ୍ନ ଆରେ ଆଜିକାଲି ସବୁ ତ ସାର ମସଲା ସବୁଥିରେ ପଇଲା
ଆଜ୍ଞା ତେଲ ମସଲା ଲୋକ ସବୁ ଖାଇଲେ ଆଉ।
ଖାଇଲେ ବିଭିନ୍ନ ଆଉ ଦେହକୁ ଜଗୁଛି କି ସେ ଉଁ ଡାକ୍ତରଖାନା ଗଲା ସବୁ ଭାବୁଛନ୍ତି ଆକୁ ଖାନା ତାକୁ ଖାନା କହିଲେ ଯାଇ ସଚେତନ ଲୋକ ହୋଉଛନ୍ତି। ଲୋକ ଆଉ କିଏ ଶୁଣୁଛନ୍ତି ଲୋକ ଆଉ କାହା କଥା ମାନୁଛନ୍ତି ଆଗେ ବୁଢା ବୁଢୀ ଗୋଟେ କହିଲେ ଲୋକ ଗୁଢା ଶୁଣୁଥିଲେ ପିଲା ଶୁଣୁଥିଲେ ତାଙ୍କ କଥା ଏବେ ହେଁ ସ ସେଏ ଉଡା ଉଡି ହେଲେ ସିଏ ଆମକୁ କଣ କହିବେ ନା ନା ଭାଇ ଏଇା ନା ନାଇଁ।
ଆଜ୍ଞା ଆଜ୍ଞା ଠିକ କଥା କହିଲେ ଆପଣ।
ହୁଁ ସେଇ ଆଉ ଏବେ କଣ ରଜ କଣ କେମିତି ପାଳନ କଲେ କୁଆଡେ କୁଆଡେ ଯାଇଥିଲେ? କଣ କେମିତି ସବୁ ହେଲା?
ଏ ରଜ ତ ଆମର ପାଳନ ହବନି ମୁଁ ବଡ ବାପା ମରିଥିଲେ
ଆଚ୍ଛା।
ବୁଝିଲି ସେଇ ଟିକେ ବୁଲାବୁଲି କରିବାକୁ ପଳେଇଥିଲୁ ଟିକେ ବାହାରକୁ ଆଉ।
ବାହାରକୁ ମାନେ କୁଆଡକୁ?
ଏଇ କଟକ ଭୁବନେଶ୍ୱର ଏମିତି ବୁଲୁଥିଲୁ ଆମେ ଆଉ।
କଣ ସାଙ୍ଗସାଥୀ ନା ଏକା ନା?
ହଁ ସାଙ୍ଗସଥୀ ସାଙ୍ଗ ସାଙ୍ଗସାଥୀ ସହ।
ସାଙ୍ଗସାଥୀ ଛୁଆ।
ଆଜ୍ଞା।
ଆଉ କଣ ତମର ସବୁ ବାହାଘର ଆଉ କଣ ବାହାଘର ଫାଘର ଦେଖା ହେଲାଣି?
କାହାର?
ମୋର ବୟସ ହେଇନି ମୋର ବାହାଘର କଣ ଏନାକି ହବ।
ଓଁହୋ ଆଉ ବୟସ ହେଇନି ଆଉ ଆଜିକାଲି କଣ ବୟସ ନ ଛୁଆଙ୍କ ବାହା ହଉନାହାନ୍ତି।
ଛୁଆ ନେଇ ପଳଉଛନ୍ତି।
ହଁ ନେଇ ପଳଉଛନ୍ତି ତାପରେ ବାହାଘର କମ୍ ପଇସା ଯାହାର ଅସୁବିଧା ଘର ପରିସ୍ଥିତି ଖରାପ ହଁ ଗୋଟେ କଥା କୁହ ସେ କଣ ବା ହଉନାହାନ୍ତି?
ଆଜ୍ଞା ଆଉ ଆଜି କାଲି କା ଯୁଗରେ ବି ମାନେ
ସବୁ ସବୁ ଚାଲିଛି ସବୁ ଚାଲିଛି ଆଜିକାଲି ଯୁଗରେ।
ନାଇ ନାଇଁ ଗୋଟେ ସାଇଡ ରୁ ଦେଖିବାକୁ ଗଲେ ଆଜିକାଲି ଯୁଗ ଯେମିତି ମାନେ ଆପଣ ଜାଣିଛନ୍ତି ଅରେଞ୍ଜ ମ୍ୟାରେଜ କଲେ ଆପଣ ଜାଣିଛନ୍ତି କି ସେ କ୍ୟାରେକ୍ଟର ଟା କେମିତିଆ ଜାଣିଛନ୍ତି କି?
ନାଇଁ ଆମେ ତ କହିପାରିବନି କାହାର କଣ କୋଉ ମାନେ କଣ ଚାଲିଛି କଣ କେମିତି ଆମେ କହିପାରିବାନି ନା କାହା ମନରେ କାହା ମନରେ କାହା ମନରେ କଣ ଅଛି ଆମେ କଣ କହିପାରିବା।
ଆଜ୍ଞା ଆଜି ବା ବହା ହେଇଗଲେ କାଲି ଯଦି ସେ ପଳେଇବ କା ସାଙ୍ଗରେ କଣ କରିବ କହିଲ।
ସେମିତି କିଛି କହିହବନି ପଳେଇବ। ସବୁ କିଛି ପଳେଇବ।
ସବୁ କିଛି ପକେଇବ ମାନେ ତମେ ଯେତେ ତମେ ଯେତେ ବାଛିକି ଆଣ ଯେତେ ଯାହା କରିକି ଆଣ ଯାହା ବି ହେଲେ
ପଳେଇବ ମାନେ ଘର ଲୋକ ପୁଅ ପଳଉଛନ୍ତି ଯୋଉ ଝିଅପୁଅ ବି ପଳଉଛନ୍ତି ମାନୁନାହାନ୍ତି ତଥାପି ସମ୍ମାନ ଭଲ ମାନ ସହ ହଉଛି ଆଉ କିଏ ବୁଝିବ ଯେ କିଏ ଆଉ ବୁଝୁନାହାନ୍ତି।
ବୁଝୁ ନାହାନ୍ତି ଆଉ।
ସେଗୁଡା ଆଉ କେହି ବୁଝୁନାହାନ୍ତି ଯାହା ମନକୁ ଯାହା ଆଇଲା ସୀତା କଲା ଆଉ ଅଛି କହିଲ ବାପା କହୁଥବ ସେ ଜାଗା ଆ ଯାଆ ନା ପୁଅ ଯ ଆଗେ ଯାଉନଥିଲା ଏବେ କହୁଛନ୍ତି ରୁହ ମ କଣ ଏହା ହଉଛି ନା ନାଇଁ। ହମ୍ମ ହଁ ଯିବିନି କାହିଁକି। କଣ ହେଇଛି କି କଣ ନାହି?
ଏ ଲୋକ ସବୁ ଆଜି ମାନୁନାହାନ୍ତି କଥା ଆଉ ଯୁଗ ଏମିତି ହେଲା।
ହଁ ଆଉ ସବୁ ଭାଇ କଣ ଖବର ସବୁ ଆଉ ମାଆଙ୍କ ମାଙ୍କ ଝିଅ ମା ମା ଅଛନ୍ତି ନା?
ନା ମା ନାହାନ୍ତି ଜେଜେମା ତ?
ହଁ ଜେଜେମା ଜେଜେମା।
ହଁ ଜେଜେମା ନାହାନ୍ତି।
ହଁ ମୁଁ ଯେତେବେଳେ ପାଞ୍ଚ ବର୍ଷର ର ହେଇଥିଲି ଜେଜେମା ସେଇ ଟାଇମ ରେ ଚାଲି ଯାଇଥିଲେ।
କଣ ଦେହ ଖରାପେ ନା ଏନ୍ତି
ହଁ ସେଇ ମାନେ ସ୍ତ୍ରୀ ଲୋକଙ୍କୁ ଯୋଉ ରୋଗଟି ହୁଏ ସେଇଟା ଆଉ ଦେହ ପା ଖରାପ
ଓହୋ ଆଁ। ଓହୋ ମା ହ ହୋ ପାଞ୍ଚ ବର୍ଷ ହେଇଥିଲେ ମା ଚାଲି ଯାଇଥିଲା ନା।
ଆଜ୍ଞା ଆଜ୍ଞା ମାକୁ ମୁଁ ଦେଖିଛି।
ଦେଖିଛ?
ଆଜ୍ଞା ହଁ ମନେ ଅଛି ଆଉ।
ମା କଥା ମନେ ପଡେ ଏବେ ମା କଥା ଏବେ ମନେ ପଡେ?
ହୁଁ ହଁ ମନେ ପଡେ।
ହୁଁ। ଆଉ ମ ଜେ ଜେ ଜେଜେ କହୁଥିବେ ମା କଥା ଅମକ ସମକ ସେ ସେମାନେ ସେ କ କୁହନ୍ତିନି ଶୁଣିବା ଭଲ ଲାଗିବ ମା ଏମିତି ସେମିତି କୁହନ୍ତି ନା।
ଆଜ୍ଞା ଆଜ୍ଞା।
ହୁଁ ଆ ଆଉ କୁହ ଆଉ କୁହ ତମ ଖବର ଆଉ କଣ କୁହ?
ମୋ ଖବର ଠିକ ଠାକ ମୁଁ ଏଇ ଆମର ଛତୁ ଚାଷ ଗୋଟା ହଉଛି ତ ଆମେ ଟିକେ ଛତୁ ଚାଷ ଟିକେ ବେଶୀ ବ୍ୟସ୍ତ ରହିଯାଉଛି ଏପଟେ ଆଉ ଆମ ଭୁବନେଶ୍ୱର ବି ଜାଗା ଦି ଜାଗା ଦି ମାଣେ କିଣା ହେଇଛି। ବୁଝିଲେ ଭୁବନେଶ୍ୱର ରେ ଜାଗା କିଣା ହେଇଛି।
ଆଚ୍ଛା ଛତୁ ଚାଷ କୋଉଠି କରୁଛନ୍ତି?
ଛତୁ ଚାଷ ଆମର ଏଇ ଘରେ ହଉଚି ମ।
ତମ୍ ନା ଆଉଛି ସେ ଯୋଉ ଇଏ
ବଟନ ଛତୁ। ତୁ ଆଉ ସେ ଛତୁ ଦେଶୀ ଛତୁ କଣ ଆଜିକାଲି ଆଉ ମିଳିବା ଭାରି କଷ୍ଟ।
ଭାରି କଷ୍ଟ ଥାଏ ଆଉ ଦେଶୀ ଛତୁ ତିଆରି ବି ହଉ ଥବ।
ପିଆ ତ ହଉଛି ଦେଶୀ ଛତୁ କିନ୍ତୁ ମାନେ ଘର ଲୋକ ଖାଉଛନ୍ତି ତାକୁ ଆଉ ତାକୁ ବାହାର ବିକ୍ରି ହଉନି ଆଉ। ବଟମ ଛତୁ କିଲେ ଏମତି ଏ ଦେଖିବାକୁ ଗଲେ ମାର୍କେଟ ରେ ଚାଲିଛି ଏଇନା ତିନିଶହ ସାଢେତିନିଶହ। ଆମେ ଯାଉଛୁ ସେଇ ଆଜ୍ଞା
ଆଛା ଯଉ ପାଞ୍ଚ ପ୍ୟାକଟ ଟା ସେ କିଛି ଛୋଟ ଛୋଟ କିଛି ପ୍ୟାକ ିକଟେ ପଶୁଛି ସେଟା ନଉଛନ୍ତି ଶହେ ନା ଅଶୀ ଟଙ୍କା ସେଇଟା କେତେ ଟଙ୍କା। ସେ ପ୍ୟାକେଟ ଟା କେତେ ଚାରିଶହ ନା କି ପାଁସହ।
ଆଜ୍ଞା ସେଟା ଆମ ପାଖରେ ରହୁଛି ସେ ପ୍ୟାକେଟ ଟା ହଉଛି କେତେ କହିଲେ ପଚାଶ ଟଙ୍କା।ବୁଝିଲେ।
ପଇସା
ଆଜ୍ଞା ପଚାଶ ଟଙ୍କା। ଆଉ ବଡ ବଡ ପ୍ୟାକେଟ ଗୁଡା ସେଗଡା ରହୁଛି ସତୁରି ଟଙ୍କା ଆଉ।
ଆଉ ତମ୍ ପାଖରୁ ଟିକେ ଆମେତ ତମ୍ ପାାଖରୁ ଆଣିଲେ ଟିକେ ଭଲ ଶସ୍ତା ହୁଅନ୍ତା।
ଆଜ୍ଞା, ଆମେ ତ ସହଯୋଗ କରନ୍ତୁ, ଆପଣଙ୍କୁ।
ହଁ ଆମେ ତ ଜାଣିନଥିଲୁ, ଆମକୁ ତ ଏବେ ତମେ ଜଣେଇଲ! ଆମେ ଯାହଉ ଜାଣିଲୁ, ଏଥର ଦେଖିବା ତମ ପାଖକୁ ଆଣିବାକୁ ଉ-ଉ ଚେଷ୍ଟା କରିବୁ। ତବେ ଲୋକଙ୍କୁ ବି ଜଣେଇବୁ ତମ କତିକି ଯାଇକି ଆଣିବେ। ଶସ୍ତାରୁ
ଆ ଆଜ୍ଞା ଆଜ୍ଞା।
ଆଉ ଆଉ କଣ ଖେଳ ଖେଳା ଖେଳି ହଉଛି?
ଆଜ୍ଞା ଏଇ ଆମେ ଖେଳିବାକୁ ଯାଉଛୁ ଆମର ଯୋଉ କ୍ରିକେଟ। ମୁଁ ପଡିଆ ଆଡେ ଖେଳିବାକୁ ଯିବି। ବୁ ଆଉ ଟିକେ ପରେ ଆମେ ଯିବୁ, ବ୍ୟାୟାମ ବି କରିବାକୁ ଆମେ ଯିବୁ।
ହଉ ତମେ ବ୍ୟାୟାମ କରିବାକୁ ଯିବ। ଖେଳିବାକୁ ବି ଯା ମୋର ବି ସମୟ ଗଲାଣି, ମତେ ବି ଛୁଆ ଡାକିଲେଣି। ମୁଁ ଯିବି କେତେବେଳେ ପରେ କଥା ହବା ଭାଇ ଆଉ।
ଆଜ୍ଞା ଆଜ୍ଞା।